ହାଲୋ ହଉ।
ବସିକି କଣ କରୁଚୁ?
ଶୋଇକି ଗପୁଚି।
ଆଉ କଣ ଖାଇଚ?
କିଛି ବି ଖାଇିନି।
କଣ ସକାଳୁ କିଛି ଖାଇନ ତମେ?
ନା।
ଆଚ୍ଛା ଆଚ୍ଛା ହଉ ଆଉ। ମୁଁ ତ ପାସ୍ତା ଖାଇକି ଅଛି।
କଣ କରିବ?
ଆରେ ରଜ ପାଇଁ ମୁଁ ମାମା କୁ କହୁଥିଲି ମାମା କହିଲା ତୁ ରହବା ଏଇନା କିଛି ତମେ ଏକା ଯିବ ହରି ମାର୍କେଟ? ତୁ ରହ ମୁଁ ଯିବି ତୋ ସହିତ ଯିବି। କହିଲା ଆଜି ନହେଲେ କାଲି ଦେଖିବା ହୁଁ। ସେ ଗଲେ ବି ଟିକେ ଅଧିକ ବାର୍ଗେନିଂ କରିଦବ କି କଣ ମତେ କରିଦବ।
ହୁଁ।
ହୁଁ ତ ସେଇଆ ଭାବୁଚି ତାଙ୍କ ସହିତ ଯିବି। ଆଉ ମୁଁ ଭାବୁଥିଲି ରଜ ପାଇଁ ଆମେ ଗୋଟେ ଭିଡିଓ ଟେ କରିବା କି ଭିଡିଓ ଭିଡିଓ ଆମର ସେ ଯୋଉ ପାର୍କ ବାଲା ଟେ ତ ବାକି ଅଛି ଆଜି ବେଣୀ କରିକି ଯିବା।
ହୁଁ।
ହଁ ମୁଁ ଭାବୁଚି ଆଉ କଣ ଭିଡିଓ କରିବା ରଜ ପାଇଁ।
ଆ
ତମେ ଆ ଆ ହେଲେ ହବନି ଆ ରେକର୍ଡିଙ୍ଗ୍
ଓହୋ ସରି ସରି। ଆରେ ମୁଁ ଭୁଲି ଯାଇଚି କି ଏଇଥିରେ ଅଛି, ମୁଁ ଭାବୁଚି ନର୍ମାଲ କଲରେ ଅଛି ବୋଲି। ହଁ
ହୁଁ ତମେ ହସିଲେ ବି ସେ କିଛି ହବନି।
ହଁ ମୁଁ ଜାଣିଚି। ହଉ ହଉ କଥା ହେବାକୁ ପଡ଼ିବ ନେଇ, ଆଉ କଣ କହିଥାନ୍ତି ଗୋଟେ ଛାଡ ସେ ସେ ରଜ କଥା ଛାଡ।
ଆଉ କାହା କଥା କଥା ହବା?
ମୁଁ କଁ ଗୋଟେ କହିଥାନ୍ତି। ତୁ ମୋତେ କାହାଣୀ ଶୁଣା।
କାହାଣୀ କାହାଣୀ ନୁହଁ କାମ କଥା କଥା ହୁଏ ଏ ଯୋଉ ଶ୍ରୀତମ ଭାଇ ପଳେଇବେ ନା ବାର ତାରିଖରେ ଆଜି ହେଇଗଲା ଦଶ ତାରିଖ। ତ ଭିଡିଓ ଟା ବନେଇ ଦେେଲେ ହେଇଥାନ୍ତା କିନ୍ତୁ କେ ତେବେଳେ କେମିତି ମୁ କିଛି ଯା
କାଲି ବନେଇଦେଲେ ହବ।
ହଁ ବଟ ସେଇ ଭାସ୍କି ସବରେ। ହଁ ମ ଆଉ ଏତେ ଦୂର ଆମେ ଯାଇପାରିବୁନି ବହୁତ ଖର୍ଚ୍ଚ ବାର୍ଚ୍ଚ ହେଇଗଲାଣି।
ତାକୁ କହିବା କି ସେ କହିବ କଣ୍ଟେଟ ଭାବିଚ କଣ ପାଇଁ? ମୁଁ ଯେତିକି ରଖିଚି ମୋ ପାଖରେ ସେତିକି କରିଦବା ଆଉ। ଆଉ ଦେଖିଦଲେ ଆଜି ଦେଖି ହବ। ଆରେ ଥିବନା ଯାହା ହେଲେ ବି ଆମେ ରଖିଚି।
ଆଁ ନାଇଁ ମୁଁ ତ ରଖିନି ମାନେ ମୁଁ ଯାହା ରଖିଚି ସେଟା ସୁରଜ ସହିତ ଯେଉଁଟା ସିଏ ରଖିଥିଲା ସେ ଫ୍ କରିକି ମୁଁ କିଛି ରଖିନି।
ହଁ ବା ଆଜି ଦେଖିଦେବେ। ଆଜି ସେମିତି ଫିଡ କରିଦେଲେ ଆପେ ପଳେଇ ଆସିବ ତ ତ କହିବନି କି କାଲି ସେ ପାଠ ପଢୁଥିବ କାଲି କଣ୍ଟେଣ୍ଟ କରିବ ତାକୁ ମେସେଜ କରିବେ
ଆଚ୍ଛା ହଉ ବାକି ମୁଁ ପୁଣି କଣ୍ଟେଣ୍ଟ କଲେ ପିନ୍ଧିବି କଣ? ମୋର ତ ଭାରି ଅସୁବିଧା।
ତାକୁ ମେସେଜ କରୁଛି ଏବେ ହେଲା।
ନାଇଁ ନାଇଁ ଏବେ କରନି।
ଆଉ।
ଆପ ରୁ ବାହାରି ହବନି ଆପଣ ଟିକେ ଅଧିକ ଚାଲାକି କରୁନାହାନ୍ତି। ସେମିତି କିଛି ହବନି।
ରୁ ବାହାରି ହବନି ମୁଁ ତ ସବୁବେଳେ ଫୋନ ଆପରେ। କଣ କହିମି ଛାଡ।
ଆପଣ ବାହାରିକି କାମ କରୁଛନ୍ତି?
ମୋର ପା କାନରେ ବ୍ଲୁ ଟୁଥ ଲାଗିଛି।
ଆରେ କାନରେ ବ୍ଲୁଟୁଥ୍ ଲାଗିଲେ ଆପ୍ ଆପ୍ ଖୋଲା ରହିବ।
କିଏ କହିଲା?
ମୋତେ ସ୍ନେହା କହିଥିଲେ କି କି କିଛି ବି ଏପଟ ସେପଟ କାମ କରିବୁନି ଚୁପଚାପ୍ ଖାଲି କଲ ରେ ହିଁ କଥା ହେବେ।
ମୋ ସହିତ ଯୋଉମାନେ କ-କଥା ହଉଥିଲେ ତାଙ୍କ ବିଷୟରେ କିଛି କହିହବନି ପଛରେ କହିବି ଛାଡ। ହଉ ଛାଡ ଆ କଣ ଗୋଟେ କହିଥାନ୍ତି। ମୁଁ ରାଜେଶ କୁ ତ କାହାଣୀ ଶୁଣଉଥିଲି ଚାଟ ଜି ପି ଟି ରେ ସିଏ କଲ ରେ ଥାଇ।
ଏ ଭଗବାନ। ରାଜେଶ କଣ କହିଲେ ରାଜେଶ ତ ମତେ କହିଥିଲେ କଲ୍ କରିବେ ବୋଲି ମୁଁ କହିଲି କି ଆପଣ ରୁହନ୍ତୁ ମୁଁ ଟିକେ ପରେ
ହୁଁ ହୁଁ ହୁଁ।
ହଁ ମୁଁ ସେଇୟା କଥା ହଉଥିଲି କି କ କାହାକୁ କଲ ତ କରିହବନି ସମସ୍ତଙ୍କର ସରିଲାଣି। ହଁ ଆଉ କଣ କଥା ହଉଥିଲି ଆ ହଁ ତ ସେଇ। ମାନେ ଜଣକୁ ଆଡ କରିଲେ ଆମ ଗ୍ରୁପରେ ଆଉ ଜଣେ। ମିସ୍ ହେଇଯିବେ ନା ମାନେ ଜଣଙ୍କୁ ଆଡ କଲେ ତାପରେ। ଅ ମାନେ ଆଉ ପଳେଇଲେଣି ମାନେ ଆଉ ତିନି ଜଣ ରହିବେ।
ଆଉ କିଏ ରହୁଛନ୍ତି ସିନୁ ରହୁଛି ବୈଦଜ ରହୁଛି ଦେବାଂଶୁ ରହୁଛି।
ହୁଁ ଏତିକି।
ସେମାନଙ୍କୁ ମୁଁ ବି ପଚାରିଦିଏ ସିଏ ଯଦି କରିବାର ଇଚ୍ଛା କରିବେ।
ହଁ ସେଇଆ ନହେଲେ ନହେଲେ ଏଇଟା ସରୁ ଆମେ କଥା ହବା। ତାପରେ ମୁଁ ତାକୁ ମାନେ। ଆକଚୁଆଲି କାଲି ରାଜୁକୁ ରାଜୁ ମତେ ମ୍ୟାଡାମ ମେସେଜ କଲେ କି ପାଇଲ। ମୁଁ କହିଲି କି କଣ? କହିଲା କି ମୁଁ ଚେକ୍ କରୁଥିଲି ତୁ ଅନେଇଚୁ ନା ଶୋଇଛୁ ହେଲା ରାତି ଗୋଟେରେ ମେସେଜ କଲେ ରାଜୁ ମ୍ୟାଡ଼ାମ। ମୁଁ କଥା ହେଲି ତାଙ୍କ ସହିତ ରାଜୁ ମ୍ୟାଡାମ ମତେ କହୁଛନ୍ତି। କି ଆବେ ମାନେ। ସେମିତି କଣ କଥାବାର୍ତ୍ତାରେ ମୁଁ କହିଲି କି ରାଜୁ ମ୍ୟାଡ଼ାମ। ଆପଣଙ୍କୁ ଯଦି ସାମ୍ ରୋଡ୍ରେ ଜଣେ ପ୍ରପୋଜ କରିଦେବେ ଆପଣ କଣ କରିବେ? ହେଲା ରାଜୁ ମ୍ୟାଡ଼ାମ କହିଲେ କି ପାଗଳ କି ଟ୍ରମଷ୍ଟ ଟ୍ରମାଟାଇଯଡ ହେଇଯିବି ମୁଁ। ମୁଁ କହିଲି ଆଚ୍ଛା ଆଚ୍ଛା ସେ କହିଲେ ଏମିତି କୋଶ୍ଚିନ କଣ ପାଇଁ ମୁଁ କହିଲି କି ମୁଁ ଚାଟ୍ ଜି ପି ଟି। କୁ ପଚାରିଲି। କି ନିଦ କେମିତି ଆସିବ ସେ କହିଲା ସାଙ୍ଗ ସହିତ ଓଲଟା ଓଲଟା କଥା ହୁଅ ନିଦ ଆସିଯିବ। ତ ତ ସିଏ ହସୁଛନ୍ତି ମୋ କଥାରେ ତାପରେ ସିଏ କହୁଛନ୍ତି ଆରେ ଭାଇ ଏ ଏଥିରୁ ମନ ପଡ଼ିଲା ମୁଁ ତତେ ଦେଖଉଛି ତାପରେ ସିଏ ତାଙ୍କର ଆଉ ସଂଗ୍ରାମଙ୍କର। ମତେ ଫ ଚାଟ ଫଟୋ ଦେଖେଇଲେ।
ହଁ।
କହି କହିଲେ କି ଦେଖ ସେ କେମ୍ତି କହୁଚନ୍ତି। କି ମତେ କିଛି ଗୋଟେ କହିବେ କାଲି କଲ୍ କରିକି ତ ମୁଁ କହିଲି କି ଆଚ୍ଛା ତ ସିଏ କହିଲେ କି ନା ମ ତେ ଡର୍ ଲାଗୁଚି ସେ କଲ୍ କରିକି କଁ କହିବେ ସେଥିପାଇଁ ମୁଁ କଲ୍ କରିବିନି ସେ ତାଙ୍କୁ ମିଛରେ କହିଛନ୍ତି କି ମୁଁ ଆଜି କଟକ ଯାଉଛି।
ହୁଁ
ଜ ଜକିସ୍ ଭାଇ ଅଛନ୍ତି ଘରେ ହିଁ କିନ୍ତୁ ସେ ମିଛରେ କହିଛନ୍ତି ବିକଜ୍ କଲ୍ ଉଠେଇଆର୍ ନାହିଁ ତାଙ୍କୁ।
ହଁ।
ତ ସେଇ କଥାଟା ସେ ମତେ କହୁଥିଲେ କହିଲେ କି ଆ ଆଉ କିଛି ଗୋଟେ ଶବ୍ଦର ବି ବ୍ୟବହାର କରିଥିଲେ ସେ ଶବ୍ଦ ଟା ମୁଁ କହିପାରୁନି। ତ ସେମିତି କଥା ଗୁଡା କହୁଥିଲେ ତ ମୁଁ କହିଲି କି ଆରେ ବାପରେ ଦେନ୍ ମୁଁ କହିଲି କି ଛାଡ ମୁଁ ତମକୁ କଣ କହିବି ମୁଁ ବି ତ ଆଜି ସେମ୍ତି ତ ସିଏ କହୁଥିଲେ କି ବ୍ଲକ୍ କରିଦେବେ, ମୁଁ କହିଲି ବ୍ଲକ୍ କାଇଁ କରିବେ ମୁଁ ବି ତ ମତେ ବି ପିଲା କହି ସାରିଲା ପରେ ବି ମୁଁ ତାଙ୍କ ସହିତ ଏବେ ବି ଫ୍ରେଣ୍ଡସ୍ ଅଛି। ତା ଦେନ୍ ସେ କହିଲେ କି ଆଚ୍ଛା ତତେ ମାନେ କହିଁ ମାନେ ମୁଁ ତାଙ୍କୁ କେବେ ଗୋଟେ କହିଥିଲି ସିନୁ କଥା ମୁଁ ଜାଣିନି ମୁଁ କେବେ କହିଥିଲି। ହଁ ମୁଁ ଜାଣିନି ତାକୁ କେତେ କେବେ କହିଲି ସିନୁ କଥା ରାଜୁକୁ ମୁଁ ଜାଣିନି। ଆ ଏଇ ଜିନିଷଟା ସ୍ନେହା ବି ଜାଣିନି ବୋଧେ ମୁଁ ଜାଣିନି ରାଜୁକୁ କେବେ କଇଲି ରାଜୁ ମତେ କହିଚି ତୁ ତ ମତେ କହିଥିଲୁ ସେ ସିନୁ ମୁଁ କହିଲି ଭାଇ ଏମିତି ହିଁ ଆକ୍ଟ କରେ ଯେମିତି ମୁଁ ତତେ ମୁଁ ଭୁଲି ଯାଇଚି ତତେ କହିଚି ବୋଲି। ମୁଁ ଜଣା ବି ପଡୁନି ତୋ ଆଡୁ ମାନେ ରାଜଶ୍ରୀରେ ଜଣା ବି ପଡୁନି ମୁଁ ତାକୁ କେବେ କହିଥିଲି କେବେ ଗୋଟେ କହି ଦେଇଥିଲି ତ ସିଏ କହିଲେ କି ଆମ୍ ହଁ ଗୋ ଗୋଟେ କଥା ତ ଜାଣିଚି ସିନୁ ଆଉ ଜଣଙ୍କ ବିଷୟରେ ତୁ ସିଓର୍ ନଥିଲୁ ତୁ କହିଥିଲୁ, ମୁଁ କହିଲି କି କିଏ ସିଏ କହିଲା କି ଆମ କ୍ଲାସ୍ ର ତ ମିର କହିଲା କି ବୈଦୁର୍ଯ୍ୟ ତ ମୁଁ କହିଲି କି ସିଓର୍ ନଥିଲି ସେଇଟା ବି କହି ଥିଲି କଇଲା କି ହଁ ସିଓର୍ ନଥିଲି ସେ ହଁ ସେଇ ଟାଇମ୍ ରେ କହିଥିଲି। ତ ମୁଁ କହିଲି ହଁ ଆଜି ଯୋଉ ପ୍ରପୋଜ୍ ମତେ ଜଣେ ମତେ ପିଲାଟା ଯୋଉ କଥା କହୁଥିଲି ସେଟା
ହଁ ବା ସମସ୍ତଙ୍କୁ କହିଦେଲା ହାଁ ହାଁ
ଆରେ ରାଜୁ ତ ଜା ମୁଁ ଜାଣିନଥିଲି ନା ସେ ଜାଣିଛି ବୋଲି ତ ସେ ଯଦି ଜାଣିଛି କି କହିଦେଲି ଆଉ।
ତ ସିଏ ମତେ କହିଲା କି ଆଚ୍ଛା ଓ ଇଏ କଥା ତାପରେ ସିଏ କହିଲା ଭାଇ ଟ୍ରାମାଟାଇଜ୍ଡ୍ ପି ତାକୁ ତାପରେ କାଲି ଆକ୍ଚୁଆଲି ମୁଁ ହୁଁ ଚାଟ୍ ପଠେଇଲି ତାକୁ ତତେ ବି ଦେଖେଇନି ମାନେ ତୁ ତ ଶୋଇପଡିଥିଲୁ ଅବିଅସ୍ଲି ରାତି ଗୋଟାରେ
ହ
ମାନେ ଯାହା ବି କଥା ହଉଥିଲି କି କୀଟୁ ସତା ତାକୁ ମୁଁ ମେସେଜ୍ କଲି କି ଏଇଟା ସବୁ ଆଏ ମାନେ ମୁଁ ତତେ ଯୋଉଟା କହୁଥିଲି କିି ତାକୁ କହ ମତେ କିନ୍ତୁ ସେଇଟା ତାକୁ ଡାଇରେ ତିଂ କହିଲି ଇସ୍ ଜଷ୍ଟ ଆଟ୍ରାକ୍ସନ୍ ଆଉ କିଛି ବି ନୁହଁ ତ ତାର ରିପ୍ଲାଏ ରେ ସେ କଁ କହିଲେ ସେଇଟା ମୁଁ କହିବି ହଁ ତୁ ତ ତମେ ତ କହୁଛ କି ଅଲ୍ଗା ତମେ କରୁଥିଲ ତ ମୁଁ ବି ରହିଥା ଏମିତି ଚାଟ୍ ଟା ଖୋଲିକି ପଢୁଚି ହେଇଯିବ ଟାଇମ୍। ଥା ମୁଁ କହିଲି ଶୁଣ। ମୁଁ କହିଲିକି ତୁ ବାସ୍ ଆଟ୍ରାକ୍ସନ୍ କୁ ଲଭ୍ ଭାବୁଚୁ। ସିଏ କହିଲାକି ନାଇଁ ବାସ୍ ଏମିତି ଗୋଟେ ନାଇଁ ସେ କହିଲେକି ଇଫ୍ ଆଈ ୱାଜ୍ ଠନ୍ଲି ଆଟ୍ରାକ୍ଟେଡ୍ କୁ ୟୁ। ଆଇ ଉଡ୍ ନଟ୍ କେୟାର୍ ଏବାଉଟ୍ ୟୋର୍ ସ୍ମାଇଲ୍। ଅନ୍ ବ୍ୟାଡ୍ ଡେସ୍ ଅନ୍ ୟୋର୍ ରାନ୍ଡମ୍ ଷ୍ଟୋରିସ୍ ଆ ମୁ ଟିକେ ଓଡ଼ିଆରେ କହୁଚି ବିକଜ୍ ଆମର ଓଡିଆରେ କଥାବାର୍ତ୍ତା। ହଁ ତ ସିଏ ଆମର ସବୁ କଥା ଇଂରାଜୀ ଭାଷାରେ ହୋଇଥିଲା କିନ୍ତୁ ମୁଁ ଆପଣଙ୍କୁ ଓଡିଆରେ କହୁଛି। ସେ ଲେଖିଥିଲେ ତମ ମୁଡ୍ ସ୍ଵିଙ୍ଗି। ତମର ଛୋଟ ଛୋଟ ଜିନିଷ ଯୋଉଥିରେ ତମେ ସ୍ମାଇଲ କର ଏଇଟା ଯଦି ଯଦି ଆକର୍ଷଣ ହେଇଥାନ୍ତା ମୁଁ ଏଇସବୁ ବିଷୟରେ କେୟାର ମାନେ କେୟାର କରିନଥାନ୍ତି ତସେ କହିଲେ ଆଉ କହିଲେ ଆଟ୍ରା ମାନେ ଆକର୍ଷଣ ଜଣଙ୍କୁ କିଛି ସମୟ ମୁହୂର୍ତ୍ତ ପାଇଁ ଖାଲି ରଖିପାରେ କିନ୍ତୁ ଭଲ ପାଇବା ଗୋଟେ ପର୍ସନ୍ କୁ ଗୋଟେ ମଣିଷକୁ ଅ ରହିବା ପାଇଁ କେୟାର କରିବା ପାଇଁ ଆ ସେମ୍ ପର୍ସନ୍ କୁ ସବୁଦିନ ବାଛିବା ପାଇଁ ଆ ମ୍ ଥାଏ ଲ ମାନେ ବଟ୍ ହଁ ଆଣ୍ଡେ ମୁଁ ତୁମକୁ ଚୁଜ୍ କରୁଚି। ଅଲ୍ୱେସ୍ ଏଇ କଥାଟା ସେକହିଲେ।
ଅଲ୍ୱେସ୍ କିଟୁ।
ସେ କହିଲେ କି ଅନ୍ଆଈ ଚୁଯ୍ ୟୁ ଅଲ୍ଲୱେସ୍। ଏଇଟା ଲାଗୁଚିକି ମୁଁ ଯେହେତୁ ବୁକ୍ ରିଡର୍। ଏଇ ଯୋଉ ଲାଇନ୍ ଟା ଗୋଟେ କୁ ଲାଗୁଚି କୋଉ ବୁକ୍ ରୁ ଆଣିକି ଛାପି ଦେଇଚନ୍ତି।
ଆରେ ବାପ୍ରେ
ତାପରେ ମୁଁ ଗୋଟେ ସେ ସ୍ମାଇଲ ବାଲା ଇମୋଜ ସହିତ ମେସେଜ୍ କଲି। ଆଣ୍ଡ୍ ମୁଁ କହିଲିକି ମାନେ ସ୍ମାଇଲ୍ ମାନେ ସେ ଯୋଉ ନୋ ଏକ୍ସପ୍ରେସନ ବାଲା ସ୍ମାଇଲ୍ ଯୋଉ। ମୁଁ କହିଲିକି କିନ୍ତୁ।
ହୁଁ।
ମୁଁ ଏ ଆପନ ଟିକେ କିଛି କହିଦିଅନ୍ତୁ।
ଆପଣ ଟିକେ କହିଦିଅନ୍ତୁ ଆପଣ ହଁ କହୁଚନ୍ତି।
ନାଇଁ ନାଇଁ ନାଇଁ ମୁଁ ବହୁତ୍ କିଛି କହିଦେଲିନା ଆପଣବି ଆପଣ କଲ୍ କରିଚନ୍ତି ଆପଣ ଟିକେ କୁହନ୍ତୁ।
ରିସେଣ୍ଡା ଫିପ୍ଟି ଫିପ୍ଟି ହବାକଥ ବଟ୍ ହେଇପାରିଲାନି। ମୁଁ ଗୋଟେ କାହାଣୀ ଶୁଣଉଛି ଶୁଣି ଗୋଟେ ପକ୍ଷୀଟା ଉଡ଼ି ଉଡ଼ି ଗଲା ଉଡ଼ି ଉଡ଼ି ଭାସିଗଲା ଭା ରିଖି ପଡ଼ିଗଲା ପୋଖରୀରେ ପୋଖରୀରେ ପଡ଼ିଚି ଭସିଗଲା ତା ପରେ ଉଡ଼ିଲା ତାପରେ ଏମିତି କରୁ କରୁ ଆମର ଦଶ ମିନିଟ୍ ସାମାପ୍ତ ହେଇଗଲା। ଆଉ ମୋର ଟିକେ ଟିଉସନ୍ ବେଳା ହେଇଗଲାଣି ମୋ ଛୁଆଅଡ଼ା ଟ୍ଟ୍ୟୁସନ୍ ରୁ ଆସିବେ ତ ମୁଁ ଆପଣଙ୍କୁ କଲ କରିୁଚି ଆଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ଏ ଆମେ ବହୁତ ଜଲ୍ଦି ନିଶ୍ଚୟ କଥା ହେବା।
ଓକେ ଥ୍ୟାଙ୍କୟୁ।
ହଁ ଥ୍ୟାଙ୍କୟୁ ମୁଁ କାଟିବି ର
ଆଜ୍ଞା।